ହ୍ୟାଲୋ ଆଜ୍ଞା ଭାଇ ନମସ୍କା
ହ୍ୟାଲୋ ଆୟୁଷ୍ମାନ ଭବ।
ଆପଣଙ୍କୁ ମୋ ଭଏସ୍ ଶୁଭା ଯାଉଛି।
ହଁ ଭାଇନା ଆସୁଚି ତମର ଭଏସ୍ ବଢ଼ିଆସେ ଆସୁଚି।
ଆଚ୍ଛା ଆଚ୍ଛା ଆଉ କଣ କରୁଚନ୍ତି ଆପଣ?
କିଛି ନାଇଁ ଭାଇନା ଆଉ ଏନେ ଖାଇବାକୁ ଯାଉଥିଲି ଆଉ ତୁମର ଯୋଗାଯୋଗର ବିଷୟରେ ଆସିଲା।
ଓହୋ ଯୋଗାଯୋଗ ମାନେ ଗଛ ଲଗେଇିବାକୁ ନା। ଲଗାନ୍ତୁ ଲଗାନ୍ତୁ ଭଲ ଗଛ ଲଗେଇବାର ଭଲ।
ହଁ ଭାଇ ପ୍ରକୃତି ପ୍ରତି ଆମର ଗୋଟେ ସ୍ନେହ ରଖିବା ଗୋଟେ ମମତା ରଖିବା।
ଆଜ୍ଞା ହଁ ତାପରେ ଲକ୍ଷ୍ମୀବି ଦେଖା ଦେବେ ଲକ୍ଷ୍ମୀବି ଦେଖା ଦେବେନା
ହଁ ଭାଇନା ଆମେ ଗୋଟେ ସମାଜ ସେବକ। ଆଉ ଉପ ଉପଦେଶ ଉପଦେଶ ଆମେ ବସ୍ତବିକ ଜୀବନ ରେ ଗଛଲଗାଉ ଭାଇ।
ଆପଣଙ୍କ ଭଏସ୍ ଟିକେ ଶୁଭା ହଉନି ପାଖକୁ ଟିକେ ଆସନ୍ତୁ।
ଟିକେ ରୁହନ୍ତୁ ଭାଇ ବୋଧ ଏଇଟା କିଛି ନେଟୱାର୍କ ଅଁ ପ୍ରୋବ୍ଲେମ୍ ହେଇଚି ବୋଧ ଏଇନା ଆସିଲା ଭାଇନା।
ହଁ ହଁ ଏବେ ଆସିଲା ଏବେ ଏବେ ଯେମିତି କଥା ହଉଚନ୍ତି ସେମିତି କଥା ହେବେ।
ହଁ ଭାଇନା କୁହନ୍ତୁ।
ହଁ ଭାଇ କୁହନ୍ତୁ କୁହନ୍ତୁ କଣ କହୁଚନ୍ତି କୁହନ୍ତୁ।
ଆ ଚଳଚ୍ଚିତ୍ର ଚଳଚ୍ଚିତ୍ର କୁ ଦେଖ
ଆପଣଙ୍କ ଭଏସ୍ ଶୁ
ଏଇନା ଭାଇନା ଏଇ ଏଇନା ଆସିଲା ଭାଇନା ଏଇନା ଆସିଲା।
ହଁ ଏଇନା ଆଇଲା।
ହଁ ଭାଇନା ମୁଁ କହୁଥିଲିକି ଆପଣବିତ ଚଳଚ୍ଚିତ୍ର ଦେଖନ୍ତି ଏନିୱେ ଦେଖନ୍ତି। ହାଲୋ। ହାଲୋ।
ଆଜ୍ଞା ହଁ।
ଭାଇନା ତମର ସାଉଣ୍ଡ ଭଏସ୍ କଟୁଚି ଭାଇନା ହାଲୋ।
ହଁ ଏ ଏ ଏବେ ଠିକିସେ ଆସିଲା ହାଲୋ
ହାଲୋ।
ହାଲୋ ଆସିଲାତ ହଁ ଏମିତି ଏମିତି ଏମିତି ହଁ ଏମିତି ଏମିତି ଯୋଗାଯୋଗ କରିଥାନ୍ତୁ ଯଦି ଭୟସ୍ କଟୁଥିବ ତାହେଲେ ହାଲୋ ହାଲୋ କରୁଥିବେ ଆଉ ହେଲା।
ଆଜ୍ଞା ଭାଇନା ଆଜ୍ଞା କରୁ
ହଁ କୁହନ୍ତୁ କୁହନ୍ତୁ ଆପଣଙ୍କ କଣ କଉଥିଲେ କୁହନ୍ତୁ।
ମୁଁ କହୁଥିଲି ତମେବିତ ଭାଇନା ଚଳଚିତ୍ର ଦେଖ ଆଉ ଏନିୱ ଦେଖ?
ହଁ ହଁ ନିଶ୍ଚୟ ନିଶ୍ଚୟ ଦେଖେ।
ତାହେଲେ ତୋରତ କିଛି ତାଭିତରେ କିଛିନା କିଛି ପ୍ରିୟ ଥିବ? ଯୋଉଟା ବୋଧ ମୁଦେଖିନଥିବି ମୋଜୀବନରେ।
ଆନି ଆନିୱତ ଦେଖିନି ମାନେ ଚଳଚିତ୍ର ଦେଖିଚି।
ହଉ ତାହେଲେ ମତେ କିଛିତା ସମ୍ପର୍କ କିଛି କୁହନ୍ତୁ ଯୋଉଟା ମୁକେବେ ଦେଖିନଥିବି ସେମିତି କିଛି ଗୋଟେ ପୁରୁଣା କିମ୍ବା କିଛି ନୂଆ
ନୂଆ ଏବେ ଏବେ ଗୋଟେ ଏବେ ଗୋଟେ ଚଳଚ୍ଚିତ୍ର ଦେଖିଚନ୍ତି।
ବ୍ଲାଷ୍ଟ ଚଳଚ୍ଚିତ୍ରନା ୱେବସ୍ପିଜ୍ ଭାଇନା।
ନାଁ ନାଁ ଚଳଚିତ୍ରଟା।
ବ୍ଲାଷ୍ଟ ରା ନାଁ ଭାଇନା ମୁଁ ଦେଖିନି। ଆରେତା ନାପା ଆଜି ପ୍ରଥମ ଥର ଶୁଣିଲି ପରା।
ବହୁତ୍ ବଢ଼ିଆ ଚଳଚିତ୍ରର ଦେଖିବେ ବହୁତ୍ ମୁଁ ଆପଣଙ୍କୁ କାହାଣୀ କହିବିକି ଆପଣ ଦେଖିବେ?
ଆସ୍କନ ଆକ୍ସନ ଚଳଚ୍ଚିତ୍ର ନାକଣ।
ହଁ ହଁ ଆକ୍ସନ ମାନେ ସେଇଥିରେ ଅଛି କ ସେ ମାନେ କରାଡି ଶିଖୁଥିବେ ସେ ଯ ଆପଣ ଦେଖିଲେ ଜାଣିବେ ଏମତି କହିଦେଲେ ଆପଣଙ୍କୁ ଭଲ ଲାଗିବନି ପଛରେ ଦେଖିବାକୁ।
ତାହେଲେ ମୋତେ ଉପୁରୁ ଉପୁରୁ ତ ମତେ ଉପୁରୁ ଉପୁରୁ ତାର କିଛି ମାନେ ସ୍ପଏଲର ନ ଦେଇକି ଉପୁରୁ କୁ ତାର ଟିକେ କାହାଣି ଟେ ବତେଇ ଦିଅନ୍ତୁ ଉପୁରୁ ଉପୁରୁ।
ନାଇଁ ନାଇଁ ହେମିତି ଆପଣ କହିବିନି ଆପଣଙ୍କୁ ମୁଁ ଗୋଟେ କିଛି ପୁରୁଣା ଫିଲ୍ମ ର କାହାଣୀ କହୁଛି।
ହଉ ଭାଇନା କୁହନ୍ତୁ।
ପୁଷ୍ପା ପୁଷ୍ପା ଦେଖିଚନ୍ତି ଆପଣ?
ନା ଭାଇନା ପୁଷ୍ପା ତାର ଭାଗ ଦୁଇ ଦେଖିଚି ଭାଗ ଏକ ଦେଖିନି।
ଓହୋ ଭାଗ ଏକେ ଦେଖି ନାହାନ୍ତି ଆପଣ?
ନାହି ଭାଗ ଦୁଇଟା କିନ୍ତୁ ଦେଖିଚି ହଲକୁୁ ଯାଇଥିଲି ଦେଖି ତା ଭାଗ ଦୁଇ। ତ ଭାଗ ଏଟା କଣ ଭାଇ ସେତେବେଳେ ମୁଁ ଟିକେ ଏମିତିଆ ମାନେ ପସନ୍ଦ ନଥିଲା ଏମିତି ଟିକେ ଫିଲ୍ମ ଟା
ଆଛା ଆଛା।
ମାନେ ପୁଷ୍ପା ଫିଲ୍ମ ମତେ ସେ ସମୟେ ଟିକେ କ୍ରିଜ ଭଳିଆ ଲାଗୁଥିଲା ତ।
ଆଚ୍ଛା ତ ତାଲେ ଭାଗ ଦୁଇଟା ଆପଣ ଦେଖିଥିବେ ତ ବୁ ବୁଝିପାରି ନଥିବେ କିଛି?
ଆଉ ଭାଗ ଦିଇଟା ମାନେ ଅଧା ବୁଝିଲି ଭାଗ ଦୁଇ ର କାହାଣୀ କିନ୍ତୁ ଭାଗ ଏକ ସାଙ୍ଗରେ ତାର ସମ୍ପର୍କ କଣଟା ବୁଝି ହେଲାନି।
ଆ ଆପଣ ଦେଖନ୍ତୁ ଜାଣିବେ ଆ ଜେଖନ୍ତୁ ତାପରେ ଜାଣିବେ ଭାଗ ଏକ ଟା ଏମିତି ମୁଁ କହିବିନି।
ମତେ ଭାଗ ଭାଗ ଏକ ରୁ ମତେ କିଛି ଟିକେ କୁହନ୍ତୁ ମାନେ କିଛି ଟେ ଉଦାହରଣ କିଛି ପ୍ରକାର ଗୋଟେ ଦେଇଥାନ୍ତେ ଗୋଟେ କିଛି ତା ଉପରେ କିଛି ଗୋଟେ ମାନେ ଆଇଡିଆ ଏମିତି ଆସିବ ମୋର।
କ ଭାଗ ଦୁରେ ତ ଆପଣ ଦେଖିଲେ ସେ କେମିତି ମାନେ କାଟର ଚନ୍ଦନ କାଠର ଇଏ କରୁଥିବ।
ହଁ ହଁ ହେଈଟା ଦେଖିଥିଲି।
ତ ସିଏ ସେ ସେ ସେଇଟା ମାନେ ଆ ଉ ମ ଭାଗ ଏକେ ରେ କଣ ଥିବ ସେ ଆକଚୁଆଲି ସେ ଗୋଟେ ମଜଦୁର ଟ ଥିବ ମାନେ ପୁରା ଷ୍ଟାର୍ଟିଂ ରୁ କହୁଚି ହେଟା ପୁରା ଗୋଟେ ଛୋଟିଆ ମଜ ଦୁର ଟେ ଥିବ ହଁ ହଁ ହଁ ହଁ ଗୋଟେ ଶ୍ରମିକ ଥି ଆ ଆଜ୍ଞା ହଁ ତ ସେ ଏମତି ମାନେ ଉପରେ ଗୋଡ ଉଠେଇକି ବସଥିବ ତାର ଯିଏ ମାଲିକ ଆସିବ ସେ ତାକୁ ଦେଖିବ ଏମିତି ବସିଲା ଭଳିଆ ତ ତାକୁ ସେଇଟା ପସନ୍ଦ ଆସିବନି ତ ସିଏ ତାକୁ କାମରୁ ବାହାର କରିଦବ। ଆଜ୍ଞା ଆଜ୍ଞା ନା ତା ମା ତା ମାଲିକ କୁ ନୁହ ମାଲିକ ତା ସେ ପୁଷ୍ପାକୁ ବାହାର କରିଦବ।
ଆଚ୍ଛା ଆଚ୍ଛା ଆଚ୍ଛା ବୁଝିଲୁ ବୁଝିଲୁ ମାନେ ଭାଇନା ଏ ଭାଗ ଏକ ର କାହାଣୀ ମାନେ ଯେମିତି ଭାଗ ଦୁଇ ର ଅଛି କି ପୁଷ୍ପା କେମିତି ଗୋଟେ ବଡ ସାମ୍ରାଜ୍ୟ ରାଜା କେମିତି ହେଲା ତାହେଲେ ଭାଗବ ଦୁଇ ରେ ସେ ବଡ ସାମ୍ରଜ୍ୟ କେମିତି ଗଠନ କଲ ତା ବିଷୟରେ ଥିବ ବୋଧେ ଯାହା ମୁଁ ଅନୁମାନ କରିପାରୁଚି?
ଆଜ୍ଞା ହଁ ଭାଗ ଏକେ ରେ ସେ ଛୋଟ ଲୋକରୁ ବଡ ଲୋକ କେମିତି ହେଲା ଭାଗ ଦୁଇରେ ସେ ଦେଖିଲା ତାର କେମିତି ଯେତେବେଳେ ବଡ ହେଲା ତ ସେ କେମିତି ତାର ମାନେ ଇଏଟାକୁ ଚଲେଇଲା।
ସେ ତାର ପଦବୀ କୁ କେମିତି ସମ୍ଭାଳିକି ରଖିଲା ସେଇ
ଆଜ୍ଞା ହଁ ହଁ ହଁ ହଁ ଠିକ ଠିକ ବୁଝିଲେ ଠିକ ବୁଝିଲେ ଆପଣ। ସେମିତି ପୁରା ବୁଝି ଦେଖେଇଚି ସେଇଥିରେ।
ଆଚ୍ଛା ଆଚ୍ଛା ଭାଇନା ମାନେ ଯେମିତି କେଜି ଏବେ ଭାଗ ୱାନରେ ଯେମତି ଅଛି ଭାଗ ଏକ ରେ ସେ କେମିତି ଗୋଟେ ମୁମ୍ବାଇ ର ଛୋଟ ମାନେ ଗୁଣ୍ଡା ରୁ ଗୋଟେ ବଡ କଣ କହନ୍ତି ମାଫିଆ କେମିତି ହେଲା? ହଁ ଗୋଟେ ବଡ ମାଫିଆ ହେଲା ସୁଣ ସୁର୍ଣ୍ଣ ମାଫିଆ ହେଲା ତାର ଭାଗ ଦୂରେ ତାର ସେଇ ଧନ୍ଦାକୁ କେମିତି ସେ ଆଗେଇକି ବଢେଇଲା ସେମିତି ଦେଖା ହେଇଛି ତାହେଲେ ଆଉ
ଠିକ ଠିକ ଯେ ୟାର ତ ଭାଗ ତିନି ବି ଆସାରେ ଅଛି।
କାହାର ଭାଇନା?
ଇଏ ଆମର ପୁଷ୍ପାର।
ପୁସ୍ତର ଭାଗ ତିନି ଆସିବ ନା କେଜିର ଭାଗ ତିନି ଆସିବ।
ନା ନା କେଜିଏର ତ ଭାଗ ତିନି ବି ଆସିବ ପୁଷ୍ପାର ବି ଭାଗ ତିନି ଆସିବ।
ଭାଗ ତିନି ଆସିବ ଟି ଆଛା ଭାଇନା ମୁଁ ଜାଣିନଥିଲି ତାହାଲେ ଆଉ ତାର ଭାଗ ତିନି ଆସିଲେ ଯଦି ଆଚ୍ଛା ଭାଇନା ଯଦି ହଁ ଭାଇନା କଣ କହୁଥିଲେ ଆପଣ ଆପଣ ଆଗ କୁହନ୍ତୁ? ଯଦି ଭାଗ ତିନି ଆସିବ ହଁ ହଁ।
ଯେ ଯୋଉ ଆମର ଦେଖିଥିବେ ପୁଷ୍ପା ଟୁର ଲାଷ୍ଟ ଦେଖିଥିବେ ତା ସ୍ତ୍ରୀ ପିଲା ଛୁଆ ଯୋଉ ଯାଇଥିବେ ବାହାଘରକୁ ସେଇଠି ଜଣେ ଆସିକି ଯୋଉ ବମ ବ୍ଲାଷ୍ଟ କରିଦବ ହଁ ବାସ୍ ହଁ ହଁ। ହଁ ତାପରେ ଦେଖେଇବନି ପୁଷ୍ପା ଥ୍ରୀ ଜ ରାମ୍ପେଷ୍ଟ ବୋଲି
ହଁ ଦେଖ
ହଁ ବାସ୍ ବାସ୍ ସେଇଟା ସେଇଟା ସେ କଣ କରିବ ସେଇଟା ବୋଧେ ସେଇଟା ବୋଧେ ସେ ବଦଲା ନବ ତାର ଯୋଉ ମରିଯାଇଥିବେ ସ୍ତ୍ରୀ ପିଲା ଛୁଆ ବୋଧେ ତାର
ସେ ପ୍ରତି ତାର ସେ ପ୍ରତି ତାର ପ୍ରତିଶୋଧ କେମିତି ନବ ନାଇଁ କି?
ଆଜ୍ଞା ହଁ ହଁ ଏମିତି ମାନେ ମୁଁ ୟୁଟ୍ୟୁବରୁ ଦେଖୁଥିଲି ଦେଖଉଥିଲା ଏ ଯେ କାହାଣୀ ସ୍ପଷ୍ଟ ହେଇନି।
ଆ ଭାଗ ଯଦି ଭାଗ ଆମେ ଯଦି ଆପଣଙ୍କ ପାଖରେ କିମ୍ବା ଆପଣଙ୍କ ଯଦି ଯୋଉ ରାଜଧାନୀରେ ଆମେ ଯଦି ମୁଁ କଲା ସମୟରେ ଥିବି। ଯଦି ସେ ସମୟରେ ମୁଁ ଆପଣଙ୍କ ପାଖରେ ଉପସ୍ଥିତ ଥିବି ତାହେଲେ ମୁଁ ଭାବୁଛି ଆମର ଦି ଜଣ ମିଶିକି ଦେଖିବା।
ଆଜ୍ଞା ହଁ ହଁ।
ଏଇ ପୁଷ୍ପା ପୁଷ୍ପା ଭାଗ ତି ପୁଷ୍ପା ଭାଗ ତିନି ନ ହେଲେ କେଜିଏଫ ଭାଗ ତିନି ଦେଖିବା ଦେଖି
କେଜିଏଫର ଯେ ହିରୋ ଇଅସ ତାର ବିତ ନୂଆ ଫିଲ୍ମଟା ଆସୁଛି ଅକ୍ସିକ ବୋଲି
ଟକ୍ସିକ ଆଁ ଟକ୍ସିକ ନାଁରେ ସେଇଟା ବୋଧେ ଭାଇନା ମାନେ ଆମର ବୟସ୍କ ବ୍ୟକ୍ତିଙ୍କ ଲୋକ ପାଇଁ। ଆପଣ ତ ବୋଧେ ବୟସ୍କ ହେଇନାହାନ୍ତି ଏ ସମୟ ଯାଏ
ଆଜ୍ଞା ହେଇଯାଇଛି ଆଜ୍ଞା ହେଇଯାଇଛି। ବୟସ୍କଟ ହେଇଯାଇଛି ମତେ ଅଠର ପୁରି ସାରିଛି ଆଜ୍ଞା ଅଠର ପୁରି ସାରିଛି ମତେ। ଆଜ୍ଞା ଦେଖିଯିବା ଦେଖିଯିବା ନିଶ୍ଚୟ ଦେଖିଯିବା। ହଁ ହଁ।
ଆପଣଙ୍କ ପାଖରେ ଆପଣଙ୍କର ପ୍ରମାଣ ପତ୍ର ରଖିଦିଅ ଆଧାର କାର୍ଡ।
ହଁ ହଁ ନିଶ୍ଚୟ।
କାହିଁକିନା ଆପଣଙ୍କର ତ ବୟସ ତ ଆପଣ ବୟସ୍କ ହେଲେଣିି କିନ୍ତୁ ଆପଣଙ୍କର ମୁହଁରୁ ଜଣାପଡୁନି ଆପଣ ବୟସ୍କ ଅଛନ୍ତି ବୋଲି। ତାର ସେଠି ପଛରେ କିଛି ନା କିଛି ଅସୁବିଧା ହେଇପାରେ।
ଆଜ୍ଞା ହଁ ମୋର ଟିକେ ଜେନେଟିକ ପ୍ରୋବ୍ଲେମ ଅଛି ପଠାଣ ଭଳିଆ ମୁଁ ଟିକେ ଯେନ୍ତୀ ହେଇଗଲା ମୋ ଏଇଥି ପାଇଁ ହିନ୍ଦୁ ହେଇପାରିଲିନି କଣ କରିବା?
ନାଇଁ ଭାଇ ଧର୍ମରେ କିଛି ନାହିଁ ମୁଁ କହୁଛି ଆପଣଙ୍କର ମୁହଁ ଦେଖିଲି ଲାଗେନି କି ଆପଣ ବଡ଼ ଘରେ ରୁହନ୍ତିନି। ଆପଣଙ୍କ ମୁହଁ ଦେଖିଲ ଲାଗେ ଆପଣ ଏବେବି ପନ୍ଦର ସତର ବର୍ଷ ଛୋଟ ବାଳକ ଭଳିଆ ଅଛନ୍ତି। ତାହେଲେ ଆପଣ ଆପଣଙ୍କ ପ୍ରମାଣ ପତ୍ର ଧରିଥିବେ ଆଜ୍ଞା।
ଆପଣଙ୍କୁ ବି ଦେଖିଲେ ଏମ୍ତି ଲାଗେ ଆଜ୍ଞା ଯେ ଆପଣ ଦେଖା ନାହାନ୍ତି ବୋଲି।
ନା ଭାଇନା ମାନେ ମୋର ସେ ପାଖାପଖି ଦେଖାଯାଏ ନା ବହୁତ ଫିଟ୍ ଅଛି ନା ଭାଇନା।
ହଁ ହଁ ବୁଝି
ବୟସ ଆପଣ ଆପଣ ଗୁଟେ ଆପଣଙ୍କ ଘାନେ ଗୋଟେ କାଣ୍ଡ ଜ୍ଞାନ ଦଉଚି
ହଁ।
ୟାର ଯୋ ବାସ୍ତବିକ ବୟସ ଯେତେ ଅଛି
ଆଜ୍ଞା।
ଯଦି ଆପଣଙ୍କ ଶରୀର ସେ ବାସ୍ତବିକ ବୟସ ଠାରୁ ଅଧିକ ବଡ ଦେଖାଯାଉଛି
ହଁ।
ତାହେଲେ ଆପଣ ଗୋଟେ ଅସୁସ୍ଥ ବ୍ୟକ୍ତି। ଆପଣଙ୍କ ଦେହରେ ଅନେକ ପ୍ରକାର ରୋଗ ବ୍ୟାଧି ଆସି ଆଦି ଘଟିଥାଏ। ଆ କିନ୍ତୁ ଆପଣଙ୍କ ଶରୀର ଶୁଣନ୍ତୁ କିନ୍ତୁ ଯଦି ଆପଣଙ୍କ ଶରୀର ଆପଣଙ୍କର ବା ସ୍ତବିକ ବୟସ ଛୋଟ ଦେଖାଯାଏ ତାହେଲେ ଆ ପଣ ଗୋଟେ ସୁସ୍ ସୁସ୍ଥ ବ୍ୟକ୍ତି ମଧ୍ୟରେ ଗଣ ଗଣିତ ହେ
ତାହେଲେ ମୁଁ ସୁସ୍ଥ ବ୍ୟକ୍ତି ଆପଣ ଖରାପ ବ୍ୟକ୍ତି?
ନା ଭାଇନା ମୁଁ ସେତିକି ବଡ ଦେଖାଯାଏନି ମୁଁ। ମୋତେ ଲୋକ ଦେଖିଲେ କହନ୍ତି ଭାଇ ତୁ କୋଡିଏ ବର୍ଷ କିନ୍ତୁ ମୋ ବାସ୍ତବିକ ବୟସ ହଉଛି ବାଇଶି ମାନେ ମୁଁ ଫିଟି ଅଛି ମୁଁ ନା ସୁସ୍ ତର ଅଛି ନା ମୁଁ ଅସୁସ୍ଥରେ ଗଣିତ ହଉଛି?
ମାନେ ତ ଆମର ମୋ ମାନେ ଆପଣ ମଝିରେ ଲଟକୁଛନ୍ତି ଆଉ।
ହଉ ସେଟା ମଝିରେ ଝୁଲିଛି ନା ସୁସ୍ଥରେ ଗଣନା ନା ଅସୁସ୍ଥରେ ଗଣନା। ତଉ ବି ମୋର କି ଗୋଟେ ପରୀକ୍ଷା ନେଇଗଲେ ମୁଁ କିଛି ବୁଝିପାରୁନି। ନା ଆଗକୁ ହେଇପାରୁଚି ନା ପଛକୁ ହେଇପାରୁଚି।
ଆପଣ ମଝିରେ ଅଟକି ଯାଇଛନ୍ତି ହଉ ହଉ କିଛି ନାଇଁ କିଛି ନାଇଁ। ପଳେଇବେ ବହୁତ ଶୀଘ୍ର ଆଗକୁ ପଳେଇବେ।
ବହୁତ୍ ଶୀଘ୍ର ବହୁତ୍ ଶୀଘ୍ର ଭାଇନା ମୁଁ ମାନେ ଭାବୁଛି କିଛି ନା କିଛି ଗୋଟେ ଆଉ କରିବାକୁ ପଡ଼ିବ ଗୁଟେ ମୁଁ ଭାବୁଛି ଗୁଟେ ବ୍ୟବସାୟ କରିବି। କାଇଁକିନା ଭାଇ ଏଇ ଯୋଉ କାମରେ ଭାଇନା କିଛି ମାନେ ରଖି ନାହିଁ।
ହଁ କଣ କାମ ଚାଲିଚି ଚାଲ୍ ଥଉ ପଇସା ମିଳୁଚି ମିଳିଥଉ ଲକ୍ଷ୍ମୀ ତ ରସ୍ ନା ଘରୁକୁ। ଏବେ ଯେମ୍ତି ଆମେ ଗ ହଁ ଏବେ ଯେମ୍ତି ଆମେ ଗ ଛ ଲଗେଇକି ଲକ୍ଷ୍ମୀ ଆଣୁଚେ ଘରୁକୁ ଧୀରେ ଧୀରେ କରିକି ଆସିବ।
କହିଲା ଧୀରେ ଧୀରେ କରିକି ଆସିବ କିନ୍ତୁ ମୁଁ ଭାଇ ମୁଁ ଭାବୁଛି ମାନେ ଗୁଟେ ବଢ଼ିଆ ଗୁଟେ ବ୍ୟବସାୟ କରିବି। ଯୋଉଥିରୁ ମାନେ ଲକ୍ଷ୍ମୀ ଟିକେ ଜୋର ଜୋରେଇକି ମୋ ଘରକୁ ଆସିବେ ଧାଇଁ ଧାଇଁ ଆସିବେ ମୋ ଘରକୁ ଲ
ସେଇଟା ତ ମୁଁ ବି ଭାବୁଛି ଆଉ ମୁଁ ଆପଣଙ୍କ ସହିତ ଯୋଗାଯୋଗ କରିବି ସେଇ ବିଷୟରେ କେବେ ହେଲା। ମିଶିକି କରିବା ବ୍ୟବସାୟୀ ଓହୋ କରି ସାରିଲେଣି କି?
ହଁ ମାନେ ମୋର ଗୁଟେ ସାଙ୍ଗ ଅଛି ରିତେଶ କୁମ୍ଭାର ନାଁରେ ଗୁଟେ ମୋର ଘରିଷ୍ଠ ମିତ୍ର।
ଓ ହୋ ଆଚ୍ଛା ଭାଇ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ମୁଁ ଆପଣଙ୍କୁ ଟିକେ ଛାଡ଼ିକି ଯୋଗାଯୋଗ କରୁଚି ମୋର ଟ୍ୟୁସନ୍ ଟାଇମ୍ ହେଲାଣି ତ ମୁଁ ଟିକେ ଖାଇଦିଏ ଟ୍ୟୁସନ୍ ଟ୍ୟୁସନ୍ ସରିଦି ତାପରେ ଆପଣ । ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଉ ଭାଇ ହଉ ରହିଲି ଧନ୍ୟବାଦ ଆପଣଙ୍କ ସହିତ କ
ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ୍ ଲାଗିଲା ଆଉ ଆଶା କରୁଛୁ ଆଉ ଷ୍ୟତରେ ପୁଣି ଯୋଗାଯୋଗ କରିବା
ହଁ, ହଁ, ହଁ, ହଁ, ହଁ, ହଁ ନିଶ୍ଚୟ ନିଶ୍ଚୟ ରହିଲି।
ଠିକ୍ ଅଛି ଭାଇନା, ରାଧେ ରାଧେ।